କେମିତି ଅଛ?
ଭଲ। ଆପଣ କେମିତି ଅଛନ୍ତି? ଉଁ ଆଚ୍ଛା।
ତ ଆମେ ଆମ ଟପିକ୍ ଉପରେ କଥା ହେବା ଆମ ଟପିକ୍ ଥିଲା କି ଖାଦ୍ୟ ଉପରେ। ତ ଖାଦ୍ୟରେ ତମକୁ କଣ କଣ ଭଲ ଲାଗେ, ଆମର ବ୍ରେକ୍ ଫାଷ୍ଟ୍ ହଉ କି ଲଞ୍ଚ୍ ହଉ। କି ଡିନର୍ ହଉ ଯାହା ବି କିଛି କଣ ଭଲ ଲାଗେ? ଆଛା ଆଉ
ଆଉ ଚିକେନ୍ କରି।
ହୁଁ ହୁଁ।
ଆଉ ସନ୍ତୁଳା।
ସନ୍ତୁଳା ବନେଇ ଆସେ?
ହୁଁ।
କେମିତି କହିଲ?
ସନ୍ତୁଳା ମାନେ ଯାହା ପରିବା ଥିବ ଯେମିତିକି ଆଳୁ ଆଉ ଅମୃତ ଭଣ୍ଡା। ଆଉ
ବାଇଗଣ।
ଏ ସବୁ କଖାରୁୁ ସବୁ ଭେଜିଟେବଲସ କୁ କଣ କରିବା ସିଝେଇ ଦବା ତାପରେ ଆଉ ଗୋଟେ ମାନେ ପାତ୍ରରେ ତେଲ ପକେଇକିରି ସେଠାରେ ସୋରିଶ ଆଉ କଞ୍ଚାମରିଚ। କୁ ପକେଇକି ଭାଜିବା ତାପରେ ଯେତିକି ସିଝା ହେଇ ତାପରେ ପିଆଜ ପକେଇକି ଭାଜିବା। ଆଉ ଟମାଟ ଟିକେ ଦବା। ଭାଜିବା ସେଥିରେ ତାପରେ ଯେତିକି ସିଝେଇଥିବି ସେଇ ଯୋଉ ଥିରେ ଭାଜିଥିବି ସେଇଟାକୁ ମିଶେଇକିରି ଫୁଟେଇବି। ଆଉ ଲୁଣ ବି ଲୁଣ ବି ପକେଇବା। ଲୁଣ ହଳଦୀ ଯେତେବେଳେ ସିଝା ହଉଛି ସେ ଟାଇମରେ।
ହୁଁ ଆଉ କଣ ଆସେ?
ଅପଣ ଙ୍କୁ କଣ ଆସେ?
ମତେ କାଞ୍ଜି ଆସେ ଆଉ ଏମିତି ଫାଷ୍ଟଫୁଡ଼ରେ ଏଗ ରୋଲ୍ ଆସେ, ପନିର୍ ରୋଲ ଆସେ ଏଗୁଡାକ ସବୁ ଆସେ।
ଆଚ୍ଛା କଣକଣ ଆସେ?
କହିଲି ବା କାଞ୍ଜିି ଆସେ ଆଉ ବାକି ଆମର ଚିକେନ ତରକାରୀ ହଉ କି ଆମର ଅଣ୍ଡା ତରକାରୀ ହଉ ଏଗୁଡ଼ା ସବୁ ଆସେ। ଆଉ ବାକି ମାନେ ଫାଷ୍ଟଫୁଡ଼ରେ ତ ଏଗ ରୋଲ୍ ଆସେ। ଚିକେନ ରୋଲ ଆସେ ଆମର ଆଉ ପନିର୍ ରୋଲ୍ ଆସେ ଏଗୁଡ଼ାକ ସବୁ ଆସେ। କାଞ୍ଜି କେମିତି ବନା ଯାଏ ଜାଣିଛନ୍ତି?
ନା।
ତ କାଞ୍ଜି ହଉଛି ଆମ ଓଡ଼ିଶାରେ ଏକ ପାରମ୍ପରିକ ଖାଦ୍ୟ। ଯାହା ଭାତ ଏବଂ ସୋରିଷ ରେ ତିଆରି କରାଯାଏ ଏହା ଖଟା ସ୍ୱାଦରୁ ହୋଇଥାଏ ଏବଂ ଶରୀର ପାଇଁ। ଭଲ ଥାଏ ସେଇଟା, ଆବଶ୍ୟକ ସାମଗ୍ରୀ ହେଉଛି ଆମର ଭାତ ଭାତ ଯୋଉ ମାନେ ରାତିରେ କରାହେଇଥିବା ଭାତ କି ସକାଳେ କରାହେଇଥିବା ଭାତ ଥିବେ। ତାପରେ ଆମର ଶାଗ କିଛି ତାପରେ ଲୁଣ ପାଣି ତାପରେ ଗୋଟେ ଗୋଟେ କାଞ୍ଜି ରେ ଆମର ଶାଗ କାଞ୍ଜି ଯୋଉ କରା ହୁଏ, ସେଇ କାଞ୍ଜି ରେ ଆମର ତ ବାଇଗଣ ବି ପକେଇଥାନ୍ତି।
ହୁଁ।
ମୂଳା ବି ପକେଇଥାନ୍ତି, ତ ଆମେ ଭା ପୁରୁଣା ଭାତ ଗୋଟେ ପାତ୍ରରେ ନେଇକରି ଆମେ ପାଣି ପକେଇକରି ଦେନ ଆମର ଯାହା ଶା କରିବ ଟିକେ ଭାତ ହେଇଗଲା ମାନେ ଭାତ ଟା ହେଇଯାଇଥିବ। ଟିକେ ଫୁଟିଲା ପରେ ଆମେ ଶାଗ ପକେଇବା।
ହୁଁ।
ତାପରେ ଘୋଡ଼େଇ ଦବା ତାପରେ ତାକୁ ଦୁଇ ତିନି
ହ୍ୟାଲୋ।
ହଁ କୁହନ୍ତୃ। ତ ସେ କାଞ୍ଜିରେ ଆମେ ଶାଗ ପକେଇକିରି ଲୁଣ ପକେଇବା ତ ଶାଗଟା ହେଇ ପୁରା ସିଝିଲା ପର୍ଯ୍ୟନ୍ତ। ଆମେ ଅଲଗା ଜାଗାରେ ଗୋଟେ ଫୁଟଣ ପ୍ରସ୍ତୁତ କରିବା ଯାହାକି ଆମର ଅ କିଛି ଥିବ ମାନେ ଫୁଟଣ ଜିନିଷ କଣ ତ ଯେ କଇପାରିବିନି ତ ଫୁଟା ହବ ସେଥିରେ ଗୋଟେ ଆମ୍ବୁଲ ପ ପକେଇବା ଯାହାକି କାଞ୍ଜି ର ଟିକେ ଆମ୍ବିଳିଆ ଅଂଶ ରହିବା ପାଇଁ। ତ ଦେନ୍ ହେଇଯିବୁ।
ଆଛା ଆଉ କଣ?
ଆଉ ପନିର୍ ଟିକା ଆସେ, ପନିର୍ ମସଲା ଆସେ, ପନି୍ର ରୋଲ୍ ଆସେ।
ପନର୍ ଟିକ ଟୀକା ବୁ
ପନିର୍ ଟିକା ଏହା ଏକ ଖୁବ୍ ଲୋକପ୍ରିୟ ତନ୍ଦୁରୀ ସ୍ନାକ୍ସ୍ ଯାହା ଗ୍ରୀିଲ କିମ୍ୱା ପ୍ୟାନ୍ ରେ ତିଆରି ହୁଏ। ଆବଶ୍ୟକ ସାମଗ୍ରୀ ହେଉଛି ଆମର ପନିର୍, ଦହି ଲାଲ ଲଙ୍କାଗୁଣ୍ଡ ଯାହାକି ଆମର କହୁଛନ୍ତି କାଶ୍ମୀର ଲଙ୍କାଗୁଣ୍ଡ ଆଉ ବ କି ହଳଦୀ ଗୁଣ୍ଡ ଗରମ ମସଲା ଜିରା ଗୁଣ୍ଡ ଅଦା ରସୁଣ ପେଷ୍ଟ ଲୁଣ। ଲେମ୍ବୁ ଗୋଟେ ଚାମଚ କ୍ୟାପ୍ସିକମ୍ ପିଆଜ ତେଲ।
ହୁଁ।
ଫାଷ୍ଟ ମ୍ୟାରିନେସନ୍ କରିବା ଏଇକ ଯାହାବି ଆମର କରିକି ଯାହାବି ଥିବ। ସେଇଥିରେ ଦହି ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ। ଗରମ ମସଲା ଜିରା ଗୁଣ୍ଡ ଅଦା ରସୁଣ ପେଷ୍ଟ। ଲୁଣ ଏବଂ ଲେମ୍ବୁକୁ ଲେମ୍ବୁ ରସ ମିଶି। ଦେଇକିରି ଗୋଟେ ପେଷ୍ଟ ତିଆରି କରିବା ଯାହାକି ଦହି ପଡ଼ିଥିବା ସେଥିରେ। ତାପରେ ଏହି ମିଶ୍ରଣରେ ପନିର୍ ମାନେ ପନିରକୁ ଯେଉଁ ଆମେ କାଟିକି ରଖିଥିବା। ସେଥିରେ ପକେଇ ଦେଇକରି ତିରିଶ ରୁ ଷାଠିଏ ମିନିଟ୍ ଛାଡ଼ି ଦେବା ପୁରା।
ହଁ।
ତାପରେ ଗୋଟେ ପେନ୍କୁ ନେଇକି ତେଲ ଦେଇ ହାଲକାରେ ପନିର ଭଜା କିମ୍ବା ଓଭେନ୍ ଓଭେନ୍ ବି ଆଜି କରୁଚନ୍ତି।
ଉଁ।
ତାପରେ ହେଇ ପନିର ଟା ହେଇଗଲା ପରେ ଯେହେତୁ ଆମେ ଵସେଇ ଦେଇଥିବା ଆଉ ଗୋଟେ ଜାଗକୁ ଗ୍ୟାସେ ରେ ଆଣିକିରି ଆମର ହଁ ଇଣ୍ଡକ୍ସନ ରେ ଆସେ ଗୋଟେ ଜାଲି ଟାଇପ୍ରର କିଛି ଗୋଟେ।
ହଁ।
ସେଇଥିରେ ଆମେ ସେ କାଠି ଲଗାଇଥିବା ପନିରି ମାନେ ପନିରି ଟିକାଟାକୁ ଲଗେଇ କିରି ଦେନ୍ ବଟର ଟିକେ ଲଗେଇବା ସେ ଉପରେ ବଟର ଟିକେ ଲଗେଇ ଲଗେଇ ସେକିବା। ଯେ ସେ ମସଲା ଟିକି ଟିକେ ହାଲକା, ଟିକେ ପୋଡ଼ ପୋଡ଼ିଆ ହେଇ ସାରିଲା ପରେ। ତା ଟେଷ୍ଟ ଟା ଅଲଗା ଲାଗେ ଯେହେତୁ ଲେମ୍ବୁ ବି ପଡ଼ିଚା
ଆଁ।
ହୋଇଇଗଲା ପରେ ଗୋଟେ ପ୍ଲେଟ କାଢ଼ିକି ତା ଉପରେ ଲେମ୍ବୁ ଟିକେ ଚାଟ୍ ମସଲା ଟିକେ ଛିଞ୍ଚି କିରି ବାକି ଚିଲି ସସ୍ ଯେଉଁଥିରେ ବି ଖାଇଲେ ଭଲ ଲାଗିବ।
ହୁଁ ହୁଁ।
ଆଉ କଣ ଆସେ ତମକୁ?
ଓଁ ମ଼ ନର୍ମଲ ଭଜା।
ଆଚ୍ଛା କେଉଁ କେଉଁ ଭଜା ସିମ୍ଲା ଲଙ୍କା ଭଜା କେବେ ଖାଇଚ?
ନା।
ମାନେ ଭଜା ଟା ଏ ଭଜା ମାନେ କହିବାକୁ ଗଲେ ତ। ଆଉଁ ମାନେ ଆଚ୍ଛା ସେମ୍ ହିଁ ସବୁ ପଡେ। ଯାହାକି ଆମ ଗୋ ଗୋଟେ କରେଇ ରେ ଆମେ ତେଲ ପକେଇକିରି ସୋରିଷ ପକେଇକରି ପିଆଜ କଞ୍ଚା ଲଙ୍କା ପକେଇ କିରି ଦେନ୍ ଆମର ପୋଟଳ ହଉ କି ବିନ୍ସ ହଉ କି ଯାହା କ୍ୟାପ୍ସିକମ୍ ଯାହାବି ପକା ଫାଷ୍ଟ ପକାଯାଏ କ୍ୟାପ୍ସିକମ୍ ଆଳୁ ଫାଷ୍ଟ ପକାଯାଏ ଦେନ୍ ଆମର କ୍ୟାପ୍ସିକମ୍ ପକାଯାଏ ଆଉ ବାକି ସବୁଥିରେ ହଁ ପୋଟଳ କିି ବିନ୍ସରେ ଫାଷ୍ଟ ବିନ୍ସ ପକେଇ ଟିକେ ଭାଜିଲା ପରେ ହାଲକା ଭାଜି ହେଇଗଲା ପରେ ଆଳୁ ପକେଇକିରି ଭଜାଯାଏ। ଦେନ୍ ଆଳୁ ସିଜି ମାନେ ଆଳୁ ସିଝିବା ପାଇଁ କିଛି ସମୟ ଥିବ ସେଥିରେ ମସଲାଗୁଣ୍ଡ ହଳଦୀଗୁଣ୍ଡ ଲଙ୍କାଗୁଣ୍ଡ ଲୁଣ ପକେଇକିରି ଭଜାଯାଏ ତ ତାପରେ ହେଇଯାଏ। କିଛି ସମୟ ସ୍ଲୋ ବାଞ୍ଚରେ ବସିଲା ପରେ କିଛି ସମୟ ହେଇଯାଏ।
ହୁଁ ହୁଁ।
ଛତୁ ତରକାରୀ କେମିତି ବନାଅ ତମେ?
ମୁଁ ତ କେବେ କର୍‌ନି।
ହୁଁ
ଉଁ ତଥାପି କହୁଚି।
ହ୍ୟାଲୋ ହଁ କୁହ।
ହଁ ମାନେ ଘରେ ଯେମିତି ବନାନ୍ତି ସେଇ ପ୍ରସେସରେ କହିବି ଆଉ। ଛତୁକୁ ଫାଷ୍ଟ ମାର୍କେଟରୁ ଆଣିବା। ଆଣିଲା ପରେ ଛତୁକୁ ଭଲ ଭାବରେ ସଫା କରିଦବା। ହଳଦୀ ପାଣିରେ ଧୋଇବା ଛତୁକୁ। ତାପରେ ତାକୁ କାଟିବା। ମାନେ
କାଟିକିରି ଗୋଟେ ଶୁଖିଲା କପଡ଼ାରେ ରଖିଦେଲେ କଣ ହୁଏ ଯେ? ଆମର ଯୋଉ ଛତୁରେ ଯୋଉ ପାଣି ଅଂଶଟା ମାନେ ଚିପୁଡି଼ ଦେଲା ପରେ ଛତୁ ଟାକୁ ଆମର ଯାହା ପାଣି ଥିବ ଛତୁରେ ଟିକେ ତ ବାହାରି ପଡେ଼ ଛତୁର।
ହଁ ତ ଚିପୁଡି଼କି ଯେତିକି କାଢି଼ଥିବା ଆଉ ବାକି ଯେତିକି ଥିବ ବାହାରି ପଡେ଼ ନା।
ହଁ ସେଇ କରେଇରେ ପକେଇଲେ ବାହାରି ପଡି଼ବ।
ତା ପାଇଁ ଆଳୁ, ପିଆଜ, ଟମାଟ ଅଦା ରସୁଣବଟା, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ ଆଉ ଧନିଆଗୁଣ୍ଡ ଗରମ ମସଲା, ଲୁଣ, ତେଲ, ଧନିଆପତ୍ର ଏତିକି ମାନେ ଆମେ ରଖିବା ଛତୁ ତରକାରୀ କରିବା ପାଇଁ ତାପରେ ଛତୁକୁ ଭଲ ଭାବରେ ଧୋଇଦବା। ଧୋଇକି କାଟିବା ତାପରେ କଡେ଼ଇରେ ତେଲ ଗରମ କରି ପିଆଜକୁ ଭାଜିବା ମାନେ ବ୍ରାଉନ କଲର ହେଲା ଯାଏଁ। ତାପରେ ଅଦାରସୁଣ ବଟା ଦେଇକିରି
ସୋରିଷ ଏ ମାନେ ଜିରା ପକାଅନି କି?
ହଁ ପକେଇହବ। ଅଦା, ରସୁଣ, ଜିରା ସବୁ ପକେଇ ମାନେ ଆଉ କଞ୍ଚାମରିଚ କଣ କହିଲେ। କଞ୍ଚାମରିଚ ହଁ। ଏସବୁ ପକେଇକିରି ମାନେ ଗୋଟେ ତାର ଗୋଟେ ପେଷ୍ଟ କରାହେଇଥିବ। ସେଇଟାକୁ କଣ କରି ଭାଜା ହବ, ମାନେ ସେଇଟା ପୁରା ଭାଜି ହେଲା ଯାଏଁ ଟିକେ ଟମାଟୋ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଲୁଣ ଦେଇକି ଭଲ ଭାବରେ କଷିବା। ହେଲା। ତାପରେ ଆଳୁ ଦେଇକିରି ତିନି ଚାରି ମିନିଟ୍ ତାକୁ ଭାଜି ଜିବା ଛତୁକୁ ତ ଆମେ ମାନେ ଚିପୁଡି଼କି ଯଦି ଆମେ ଚାହିଁବା ଭାଜିକି ରଖିଦେଇଥିବା। ଯଦ
ହଁ ଅଲଗା ଭାଜିଲେ ହବ ନାଇଁ ତ ସେଇ କରେଈରେ‌ ହିଁ ପକେଇଦେଲେ ବି ଚାଲିବ?
ଅହଁ ମାନେ ସେଇ କରେଈରେ ଯଦି ପକେଇବା ହେଲେ ତ ଆଳୁ ଟା ଯଦି ମାନେ ବେଶ ସି ସିଝି ଯାଇଥିବ ତ ତାହେଲେ ଛତୁଟା ପକେଇଲେ ଏତେ ହେଇଯିବ।
ଏମିତି କରିବ ନାଇଁ ଛତୁଟା ଫାଷ୍ଟ ପକାଇଦେବ ତାର ଛତୁର ପାଣି ବାହାରିବ ନା। ତ ଛତୁ ଆଉ ଆଳୁକୁ ମିଶେଇକି ପକାଇଦେଲା ପରେ
ମାନେ ଅଲଗା ଗୋଟେ ଜାଗାରେ ତାକୁ ଭାଜିକିରି ରଖିଦେବା ତାପରେ ଆଳୁଟା ସିଝି ଗଲା ପରେ ଯୋଉ ମାନେ କଷିଥିବା ସେଇଟା ଆଳୁ ଦେଇଥିବା ସିଝି ଗଲା ପରେ ଛତୁ ଟାକୁ ସେ ପକେଇଦବା ତାପରେ ଟିକେ ମସଲା ପକେଇବା ଗରମ ମସଲା। ତାପରେ ଟିକେ ଆବଶ୍ୟକ ଅନୁସାରେ ମାନେ ପାଣି ଦେଇକିରି ଫୁଟେଇଦବା ଦଶ ମିନିଟି ଯୋଉ ସ୍ଵାଦ ଅନୁସାରେ ଲୁଣ ଦେବା ତାପରେ ଉଁ ସେଇଟା ଫୁଟିଗଲା ପରେ ଆଉ ଟିକେ ମାନେ ଯୋଉ ଛତୁ ମସଲା ପକେଇ କିରି ଗ୍ୟାସ ବନ୍ଦ କରିକି ଓହ୍ଲାଇଵା ଆଉ।
ହୁଁ ଛତୁକୁ ତୁମେ କଉ ମାନେ କାହା ସହ ଖାଇଲେ ଭଲ ଲାଗେ।
ଭାତ, ରୁଟି ଦିଟା ଯାକ ସହ ଖାଇଲେ ମତେ ଭଲ ଲାଗେ।
ମତେ ନା ରୁଟି ସହ ଟିକେ ଅର୍ଡ଼ ଲାଗେ। ପନିର ସହ ସବୁ କିିଛି ଖାଇବି। କିନ୍ତୁ ଛତୁଟା ଭାତ ସହ ଟିକେ ଭଲ ଲାଗେ।
ହୁଁ।
କାରଣ ଛତୁରେ ସେ ଟିକେ କିଛି ଗୋଟେ ଥାଏ ଛତୁରେ ତ ସେଥିପାଇଁ ଭଲ ଲାଗେନି।
ଉଁ।
ଠିକ୍ ଅଛି ତ ଟାଇମ୍ ହେଇଯାଇଛି ଦେନ୍ ରଖୁଚି।
ତାପ ଏ